ନମସ୍କାର।
ନମସ୍କାର।
ଶୁଭସନ୍ଧ୍ୟା।
ଶୁଭସନ୍
କଣ କରୁଚନ୍ତି?
ବସିଚି। ଆପଣ କଣ କରୁଛନ୍ତି?
ବସିିଚି
କଣ ଆଜି ଖାଇଥିଲେ?
ଚାହା ବିସ୍କୁଟ୍।
ବା ସରିଗଲା କି?
କଣ କହିଲେ?
ଅହ ଏଟା ସରିଗଲାଣି?
ନା ମୋର ଚାଲିଚି ପ୍ଲସ୍ ଟୁ ସେକେଣ୍ଡ ଇୟର୍।
ଉଁ କଲେଜ୍
ହାଲୋ। ବଡ଼ଚଣା ମହା ମହିଲା ବିଦ୍ୟାଲୟ।
ବର୍ଷା କିପରି ହୋଉଚି?
କିପରି ହୋଉଚି? ହଁ ଛାଡିଗଲାଣି। ଆପଣଙ୍କ ଉମ୍ ଘରେ ସବୁ କିଏ କିଏ ରୁହନ୍ତି?
ଆମ ଘରେ ବାପା ବୋଉ, ଦାଦା, ଖୁଡ଼ି, ଜଜେ, ଜେଜେମା, ଭାଇ, ଭଉଣୀ। ସମସ୍
ଆଚ୍ଛା ଆଚ୍ଛା। ଉଁ ଆପଣଙ୍କର କଣ ପଢାପଢି ଚାଲଚି?
ମୋର ସ୍ନାତକ ପଢା ଚାଲିଚି।
ଓହୋ। ଆପଣଙ୍କ ଘର ପାଖରେ କିଛି କି କି ସବୁ ଗଛ ସବୁ ରହିଛି?
ତ ବର୍ଷା ଦିନ ପାଇଁ ଆମ ଗ ଆମ ଵା ବାଡିରେ ଜହ୍ନି କାକୁଡି ଲାଗିଛି।
ହ
ଛଡା ଅନ୍ୟାନ୍ୟ ଫୁଲ ଗଛ ବି ଅଛି ଫଳ ଗଛ ବି ଅଛି।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
ଯେମିତି କିି ମନ୍ଦାର ଟଗର ମଲ୍ଲୀ।
ହୁଁ ଆଉ କିଛି ନା ଏତିକି?
ଭଲ ଗଛ।
ଫୂଳ ଗଛ ଯା ହୁଁ। ଫୁଲ ଗଛ କି କି ଅଛି?
ଆମ୍ବ ଗଛ।
ଆମ୍ବ ଗଛ ହାଲୋ।
ହଁ।
ଫୁଲ ଗଛ କି କି ଗଛ ସବୁ ଅଛି?
ଗଛ ମଲି କରାଟ, ଗୋଲାପ, ମନ୍ଦାର କନିଆର
ହୁଁ।
ବର୍ଷା ଦିନ ସମ୍ପର୍କରେ କିଛି କୁହନ୍ତୁ?
ବର୍ଷା ଦିନ ସମ୍ପର୍କରେ ଏଇଟା ତ ଆଷାଢ ଶ୍ରାବଣ ଏଇ ଦିଟା ମାସରେ ବେଶୀ ବର୍ଷା ହେଇଥାଏ। ଏଇ ମାସରେ ବହୁତ ଉଁ ବର୍ଷା ହେଇଥାଏ ଯାହା ଫଳରେ ନଈ ବଢ଼ି ଆଉ ବିଭିନ୍ନ ବାତ୍ୟା ହେବାର ମଧ୍ୟ ସେ ସମ୍ଭାବନା ଥାଏ। ଏଇସବୁ ହେଲେ ଲୋକମାନେ ବହୁତ ଲୋକମାନେ ବହୁତ ଅସୁବିଧା ହୋଇଥାନ୍ତି ଗରିବ ଲୋକ ମାନଙ୍କ ବାତ୍ୟା ହେଲେ ଗରିବ ଲୋକମାନେ ଯେମିତି ଅ ତାଙ୍କ ଘର ଫର ଭାଙ୍ଗି ଯାଇଥାଏ। ସେମାନେ ବହୁତ ଅସୁବିଧା ହୁଅନ୍ତି ଗାଈ ଗୋରୁ ମାନେ ଚରିବାକୁ ଯାଇପାରୁନାନ୍ତି ସେମାନେ ବି ଘ କଳ ଭିତରେ ରହିକି ଇଏ ହୁଅନ୍ତି। ଆଉ ବା ବନ୍ୟା ହେଲେ ଲୋକମାନଙ୍କ ଘର ସବୁ ଭାଙ୍ଗି ଫୁଡ଼ିିଯାଏ। ସେମାନେ ତାଙ୍କ ଜିନିଷପତ୍ର ସବୁ ନଷ୍ଟ ହୋଇଯାଇଥାଏ ବହୁତ କ୍ଷତି କରିଥାଏ। ଓ ମଧ୍ୟ ବହୁତ ଉପକାର କରିଥାଏ ଯେମିତି କିି ଚାଷୀ ମାନଙ୍କୁ କୁ ଉପକାର କରିଥାଏ ଧାନ ଚାଷ କରିବାରେ ତାଙ୍କ ଧାନ ଚାଷରେ ପା ବିଲରେ ପାଣି ଆଁ ପାଣି ଲାଗିଥାଏ ଧାନ ହେବାରେ
ରଥଯାତ୍ରା କୁ ଦେଖିବାକୁ ଯାଆନ୍ତି ରଥଯାତ୍ରା?
ହଁ ଛି ହଁ।
କଣ ହୁଏ ସେଠି ସବୁ?
ସେଠି ସେଠି ତ ଏତେ ଲୋକଙ୍କ ଭିତରେ ଠାକୁରଙ୍କୁ ଦେଖିବା ଉଁ ବହୁତ କଷ୍ଟ। ତଥାପି ଆମେ ଯାଇକି ଦେଖିଚୁ। ଅଁ ଅଁ ରଥରେ ଠାକୁରଙ୍କୁ। ବହୁତ ଭିଡ ହୁଏ ବହୁତ୍ ବି ଭିନ୍ନ ଦେଶରୁ ଲୋକମାନେ ଆସଥାନ୍ତି ଦେଖିଆକୁ। ବହୁତ୍ ଭଲ ସେ ଠାକୁରଙ୍କୁ ଉଁ ରଥରେ ବସା ହେଇ ଯେମତି ନୀତି ଅନୁସାରେ ହୁଏ। ଆପଣ କେବେ ଯାଇଚନ୍ତି?
ହଁ।
ହଁ।
ରଥଯାତ୍ରା ଯାଇଚି। କି ରଥ ହୁଏ ଯୋଉଟା ଜଗନ୍ନାଥ୍ ଥଙ୍କର ରଥ ନନ୍ଦିଘୋଷ ବଳଭଦ୍ରଙ୍କର ଦେବ ଦଳନ। ତାଳଧ୍ୱଜ ସୁଭଦ୍ରାଙ୍କ ଦେବ ଦଳନ ରଥ ତିନି ରଥ ହୁଏ। କରେ ନନ୍ଦି ଘୋଷ ମଝିରେ ତାଳ ଧ୍ୱଜ ମଝ୍ ଶେଷରେ ନା ମଝି ତିରେ ଦେବଦଳନ ଶେଷରେ ତାଳ ଧ୍ୱଜ ରଥ ଆସନ୍ତି ମାଉସୀ ମା ମନ୍ଦିରକୁ। ନଅ ଦିନ ରୁହନ୍ତି ବାଉଡ଼ା ଦିନ ସେମାନେ ପୁଣି ପୁଣି ଫେରି ଆସନ୍ତି ଶ୍ରୀଗୁନିସ୍ ଶ୍ରୀମନ୍ଦି ମନ୍ଦିରକୁ ଫେରି ଆସନ୍ତି।
ଆପଣ ସବୁ କିଏ କିଏ ଯାଇଥିଲେ ଆପଣ ଫ୍ୟାମିଲିରେ ମାନେ ଘର ଲୋକ ସମସ୍ତେ ନା
ଘର ଲୋକ ସମସ୍ତେ ଯାଇଥିଲେ।
କିଏ କିଏ ସବୁ ଯାଇଥିଲେ?
ବଲେ ସମସ୍ତ୍ ଭାଇ ଭଉଣୀ ଦାଦା ଖୁଡି ସମସ୍ତେ ଯାଇଥିଲୁ।
ହଁ ବହୁତ୍ ଭଲ। ହଉ ଆପଣ
ବର୍ଷା ହବା ଦ୍ଵାରା କଣ ଉପକାର ହଉଚି ଆଉ କଣ ଅପକାର ହଉଚି।
ବର୍ଷା ହେବା ଦ୍ୱାରା ଆମର ଗଛପତ୍ର ଯେ ଖରା ବର୍ଷା ପୂର୍ବରୁ ଆମର ଖରା ହେଇଥାଏ ଯାହା ଦ୍ଵାରା ଗଛ ପତ୍ର ସବୁ ଶୁଖି ଯାଇଥାନ୍ତି ଖରା ଦ୍ଵାରା। ସବୁ ଉପରେ ଝାଉଁଳି ଯାଇଥାନ୍ତି। ଏଇ ବର୍ଷା ଦ୍ଵାରା ଗଛ ପତ୍ର କଅଁଳି ଥାଏ। ପତ୍ର ସବୁ କଅଁଳି ଥାଏ। ଗଛରେ ନୂଆ ପତ୍ର ଦେଖା ଯାଇଥାଏ। ଆଉ ଯୋଉ ସବୁ ଉମ୍ ଗଛ ସବୁ ଲଗାଯାଏ ଯେମତି କି ଜହ୍ନି ମଞ୍ଜି ସବୁ ଆଣିକି ବିଭିନ୍ନ ଲଗାଏ ଶୀଘ୍ର ବି ବଞ୍ଚିଥାଏ ଏଇ ବର୍ଷ ମାସରେ ଲଗେଇଲେ ଶୀଘ୍ର ଉଠେ। ଅପକାରିତା ହଉଚି ଅତ୍ୟଧିକ ବର୍ଷା ହବା ଯୋଗୁ ବାତ୍ୟା ଆ ଯୋଉ ବନ୍ୟା ହବାର ଆଶଙ୍କ୍ ନଥାଏ ଆ ଘର ଦ୍ୱାର ଭାଙ୍ଗି ଯାଇଥାଏ। ଏମତି ବହୁତ୍ ଅସୁବିଧା ହୁଏ। ଅତ୍ୟଧିକ ବର୍ଷା ହେଲେ ଗାଁ ଦାଣ୍ଡରେ ଅଧିକ ପାଣି ଚାଲେ। ଆ ଉଁ ନଈରେ ଅଧିକ ପାଣି ହେଇଯାଇଥାଏ ବିଭିନ୍ନ ପ୍ରକାର ଅ ସରୀସୃପ ଯେମତି କିି କୁମ୍ଭୀର, ସାପ। ଏଇ ମାନେ ସବୁ ଅମ୍ ସବୁ ପଳେଇ ଆସିଥାନ୍ତି।
ବନ୍ୟା ହବା ଦ୍ଵାରା ଉପକାର ହୁଏ ନା ଅପକାର ହୁଏ।
ଉମ୍ ସେଇଟା ତ ଅପକାର ହବ ନା କାହିଁନା ଯେହେତୁ ବନ୍ୟା ହେଲେ ଗାଁ ଦାଣ୍ଡରେ ଅଧିକ ବନ୍ୟା ହେଲେ ଗାଁଆଡେ ପାଣି ମାଡି ଆସ୍। ସେଇ ଘର ଦ୍ଵାର ଭାଙ୍ଗି ଭୁଙ୍ଗି ଯାଏ। ଆଉ ସାପ ହେରିକା ସେଇ ଗାଁ ଉମ୍ ସେ ପାଣି ମାଧ୍ୟମରେ ପଳେଇ ଆସି ଘରେ ବୁଲନ୍ତି ଲୋକଙ୍କୁ ବି ହଁ ଲୋକ ବି ଯିଏ ସାପ ଦଂଶନ ଦ୍ଵାରା ମୁ କେତେ ଲୋକ ମରି ବିି ଯାଆନ୍ତି। ପାଣି ଗୁରା ବି ସବୁ ଅ-ଦୂଷିତ ହେଇଯାଇଥାଏ। ପିଇବା ପାଇଁ ପାଣି ବି ନଥାଏ। ସେ ଅପରିଷ୍କାର ପାଣିକି ପିଇକି ଲୋକ ରୁହନ୍ତି, ବହୁତ ଅସୁବିଧା ହୁଏ।
ହଁ ଅ-ଯେତେବେଳେ ବର୍ଷା ଉଠାଏ ବା ବର୍ଷା ହୁଏ ସେତେବେଳେ ନିରାପଦ ସ୍ଥାନ କେଉଠି? କୋଉଠ ରହିଲେ ଠିକ୍ ହବ? ଘଡଘଡି ଯେତେବେଳେ ମାରେ କି ବିଜୁଳି ମାରେ?
ସେଠି ଆମେ କୋଠା ଘରେ ରହିବାଟା ଠିକ୍ କୋଉ ଜଦୀ ବିି ଆମେ ବାଟରେ ଯିବା ସମୟରେ କୋଉଠି ଘଡ଼ଘଡ଼ି ମାରଲା ଆମେ କ ଗୋଟେ କୋଠା ଘର ଦେଖିକି ରହିଯିବ ଆଉ ଆଉ ଆମେ ଯଦି ଅ କିଛି ଗଛ ମୂଳେ ରହୁଛ ତ ଗଛକୁ ତ ଘଡଘଡି ଶୀଘ୍ର ମାରେ ନା ତ ସେଠି ରହିବା ଠିକ୍ ନୁହଁ। ଆମେ ଘଡ଼ଘଡ଼ି ସମୟରେ ଗୋଟେ ନିରାପଦା ମାନେ ଏମିତି କୋଠା ଘରେ ରହିବାଟା ଉଚିତ୍। କୋଉ ଅଛ ତଳେ ଠିଆ ଭବେ ଠିକ୍ ନୁହେଁ।
ଖୋଲା ପଡିଆରେ ବୁଲୁଥାଏ ବୁଲୁଥିବା ତାହେଲେ କୋଉଠି ଆମେ କଣ କରିବା?
ହ। ଆମେ ଯଦି ଖୋଲା ପଡିଆରେ ବୁଲୁଥିବା ତାହେଲେ ଯଦି ସେଠକି ହଟାତ୍ କିନି ଆମେ ତ ସେଠି ଆଉ ଖୋଜି ପାରିବାନି କି କୋଉଠି କୋଠା ଘର ଅଛି ଆମେ ସେଇଠି ଶୀଘ୍ର ତଳକୁ ମୁହଁ ମାରକି ଆଣ୍ଠୁରେ ମୁହଁ ଦେଇକି ହାତ ଦିଟା ଦେଇକି ବସିଯିବା। ବସିବା ଯେତ ମାନେ ଯେତିକି ସମ ଘଡଘଡ ଟା ମାର ସାରିଲା ପରେ ଆମେ ନିରାପଦ ସ୍ଥାନକୁ ଦେଖିକି ପଳେଇବା। ଯଦି ହଠାତ୍ କି ମାରିଲା? ତାଲେ ଆମେ ଏମିତି ବସିବା ଆଣ୍ଠୁକୁ ମୁହରେ ଦେଇକି ହାତ ଦୁଇଟା ତଳକୁ କରି ବସିଯିବା।
ବର୍ଷା ଦିନରେ ବାହାର ଯେମିତି କି ନଈ ନାଳ ପୋଖରୀର ଜଳ ବ୍ୟବହାର କରିବା ଉଚିତ ନା ନାହିଁ?
ବର୍ଷା ସମୟରେ ଏଇ ସବୁକୁୁ ଆମେ ବ୍ୟବହାର କଲେ ଦୂଷିତ ଜଳ ବ୍ୟବହାର କରିବା ଦ୍ଵାରା ଆମ ହଇଜା ବିଭିନ୍ନ ପ୍ରକାର ରୋଗ ହବ। ତ ଆମେ ତାକୁ ଯେହେତୁ ଆମକୁ ପାଣି ନିହାତି ଆବଶ୍ୟକ ତାକୁ ଆମେ ଆଉ ନଥିବା ସ୍ଥାନ ଆଉ ଆମେ ବି ନ ପିଇବା ନ ପିଇଲେ ବି ଆମେ ରହିପାରିବାନି ନା। ତାକୁ ଆମେ ଫାଷ୍ଟ ତାକୁ ଆମେ ଉଁ ଫୁଟେଇକି ଛାଣିକି ପିଇବା ଉଚିତ୍। ସେମିତି ଡାଇରେକ୍ଟ ପିଇବା ମାନେ ସିଧା ସଳଖ ଆଣିକି ପିଇବା ଟା ଭଲ ନୁହେଁ।
ସମାପ୍ତ କରିବା।
ଆଜ୍ଞା ରହୁଛି ନମସ୍କାର।